ହ୍ୟାଲୋ।
ହଁ କେମିତି ଅଛନ୍ତି?
ହଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି।
ଆଉ ଆପଣ
ଆପଣ ରାତିରେ ବ ମାନେ ପିଲାପିଲି ଙ୍କି ପାଠ ପଢା ପଢି ସରିକି ରୋ ଷେଇ ସାରିଲେଣି?
ହଁ ପୁଅ ପାଠ ପଢୁଥିଲା ପଢି ସାରିଲା ପରେ ମୁଁ ପିଠା ତରକାରୀ କରିଦେଇଚି ପିଠା କରିବାକୁ ଯାଉଥିଲି ତ ବୋଲି ଗରମ ଗରମ ଖାଇବା ବୋଲେ ଟିକେ ଉମ କଥା ଲାଗିଦିଏ ମେସେଜ ଦେଖିଲେ ଆପଣ ଟିକେ ଫ୍ରି ଅ ଛନ୍ତି ତ ମୁଁ କଲି ଫ୍ରି ଅଚନ୍ତି ତ ଟିକେ କଥା ଲାଗିଦିଏ।
ହଁ ହଁ ମୋର ବି ଇଛା ହେଲା କଥା ହବାକୁ ବହୁତ ଦିନ ହେଲାଣି କଥା ହେଇନି ଆପଣଙ୍କ ସାଙ୍ଗରେ ତ ସେଥିପାଇଁ ମୁଁ ବି କଥା ହେବି ଇଚ୍ଛା କଲି।
ଆଉ କଣ କରୁଥିଲେ ଏବେ?
ମୋର ବି ମାନେ ମୋର ରୋଷେଇ ଆରମ୍ଭ ହେଇନି କରିବି ଏବେ। ମୁଁ ବି କଥା ହଉଚି ତାପରେ କରିବି ଆଉ ମୋ ଝିଅର ଖାଲି ସ୍କୁଲ ଅଛି। ତା ପାଠ ପଢୁଚି ସେ ବସିକି ଆଉ।
ଓହୋ ହଁ ତ ସ୍କୁଲ ତ ଏବେ ଖୋଲିଗଲା ଛୁଟି ବହୁତ ଦିନ ହେଲା ରହିଯାଇଥିଲା ନା। ପୁଣି ସ୍କୁଲ ଲା ଛୁଆ ଗଲେ ପୁଣି ସକାଳୁ ଛୁଆଙ୍କ ସାଙ୍ଗରେ ଆମେ ବି ତାଙ୍କ ସହିତ ସକାଳୁ ଉଠି ତାଙ୍କ ପାଇଁ ରେଡି କର ତାଙ୍କୁ ବହାର କର ଏଇ ସବୁ କାମରେ ବ୍ୟସ୍ତ ପୁରା ଆଉ
ହଁ ଆପଣଙ୍କ ଛୁଆର ସ୍କୁଲ କେତେବେଳ ଷ୍ଟାର୍ଟ ହୋଉଛି?
ଆ ମ କଣ କହିଲ?
ଆପଣଙ୍କ ଛୁଆର ସ୍କୁଲ କେତେବେଳୁ ସକାଳୁ ଯାଉଚନ୍ତି?
ଏ ସାତଟା ଗାଡି ଆସୁଚି ତ ସାତଟା ବେଳକୁ ଯାଉଛନ୍ତି ଆଉ।
ଓହୋ ଆପଣ କୋଉଠୁ କହୁଚନ୍ତି କି?
ହଁ ଆମେ ଢେଙ୍କାନାଳ ରୁ କହୁଥିଲୁ।
ହଁ ଆଚ୍ଛା ଆଚ୍ଛା ମୁଁ ଭୁବନେଶ୍ୱରରୁ।
ହୁଁ ହୁଁ ଆଉ ଆପଣଙ୍କ ଦେହ ପା ଭଲ ଅଛି?
ହଁ ଦେହ ପା ଭଲ ଅଛି ଏଇପଟେ ବର୍ଷା ହେଇଯାଇଛି ତ
ଓହୋ ଆପଣଙ୍କ ଆଡେ ବର୍ଷା ହୋଉଚି?
ହଁ କାଲିଠୁ ବହୁତ ବର୍ଷା ହୋଉଛି ପାଗ କାଉଁଳିଆ କରିଦେଇଚି
ଆଜି ବି ବର୍ଷା ହେଇଚି?
ଆଜି ବି ଆଜି ବର୍ଷା ହେଇନି କିନ୍ତୁ ପାଗ କାଉଁଳିଆ ରହିଚି।
ଓହୋ ଆମ୍ ହଁ ଆମ ଆଡେ ପୁରା ମେଘୁଆ ବଦଳିଆ ପାଗରେ ଏମିତି ବର୍ଷା ହେଇନି ଟିକେ ମଝିରେ ଖରା ଏବେ ମେଗୁଲା ପା ପାଗ ହେଇଛି ଆଉ।
ଆଚ୍ଛା ଆଚ୍ଛା ଢେଙ୍କାନାଳ ତ ମୋ ବାପ ଘର। ଢେଙ୍କାନାଳ ତମ ବାପ ଘର।
ହଁ ଆସନ୍ତୁ କେବେ ବୁଲି ବୁଲାକି ଯିବେ ଆମ ଆଡେ ଆସିବେ।
ଆଜ୍ଞା ଆଜ୍ଞା ଯିବି ଯିବି।
ଆଉ ରାତିରେ ଆଜି କଣ ଖାଇବା କରିଛନ୍ତି?
ଆଜି ରୁଟି ସନ୍ତୁଳା।
ଅହଁ ଆଜି ମଙ୍ଗଳବାର ଥିଲା ତ ଆମେ ଭାବିଲୁ ପିଠା ତରକାରୀ ଟିକେ କରିଦବା ଖାଇବା ଆଉ ସକାଳୁ ବି ଟିଫିିନ ନେବା ପାଇଁ ସୁବିଧା ହବ। ହେଲେ ସେଥିପାଇଁ ଟିକେ କରିଦେଲୁ ଆଉ।
ଆଚ୍ଛା ଆଚ୍ଛା ଆଉ ଆମର ଓଡିଆ ଘରେ ଓଷା ବ୍ରତ ଆପଣ ସବୁ କରନ୍ତି?
ହଁ ଓଡିଆ ଘରେ ତ ଓଷା ବ୍ରତ ବୋଲେ ମାର୍ଗଶିର ମାସ ଗୁରୁବାର ଯୋଉଟା ଆମ ପ୍ରତେକ ଓଡିଆ ଘରର ବୋହୁ ମାନେ କରନ୍ତି।
ଆଜ୍ଞା।
ଆ ଜାଣିଚନ୍ତି ଆପଣ କରନ୍ତି?
ହଁ ଆମେ ବି କରୁ।
ଓହୋ ଏଇଟା କେ ଆପଣ କେତେ ପାଳି କରନ୍ତି?
ଏମିତି ତ ଅଗ୍ ଆମର ହବ ଆମର ତା ଶାଶୁ ଘର ଟା କେନ୍ଦ୍ରାପଡା ତ ପାଉଁଞ୍ଜି ହିସାବରେ ଯୋଉ ବର୍ଷ ଯେତିକି ପାଳି ପଡେ କେବେ ଚାରି ପାଳି ପଡେ କେତେବେଳେ ପ୍ରାୟ ଚାରିପାଳି ତ ପଡେ ଆଉ ଏଇଟା ତ ଆମର ଅ ଷ୍ଟମୀ ପରେ ଯଦି ପଡିବ ଆପଣଙ୍କର କେମିତି ମୁଁ ଜାଣିନି ଫା ଯଦି ଅଷ୍ଟମୀ ତା ପରେ ଥିବ ତାହେଲେ ଆମ ସେ ପ୍ରଥମ ପାଳି ଟା ଖାଲି ନ ନର୍ମାଲ ଛେନା ଭୋଗ ଟିକେ ଦେଇକି ଆଉ ମୁରୁଜ ପକେଇ ଆମେ ଚିତା ପକୋଉନ ଆଉ ଯଦି ଅଷ୍ଟମୀ ସରି ଯାଇଥିବ ହଁ ତାପରେ ଆମର ଚିତା ପଡୁ ପକେଇକି ଆମେ କରୁ ଏମତି କହି ତିନି ପାଳି କରୁ ଆଉ ଆପଣଙ୍କର କେମତି ସେମିତି ହୁଏ?
ଆମ ଆଡେ ହଁ ଆମର କଣ ହୁଏ କହିଲେ ଅଷ୍ଟମୀ ଥିଲା ଯୋଉ ଆପଣଙ୍କ ଆଡେ ଯେମିତି କହିଲେ ଅ ଷ୍ଟମୀ ଥିବା ପୂର୍ବଟା ଆମର ଅଷ୍ଟମୀ ନ ଗଲେ ଏ ଝୋଟି ଚିତା ପଡେନି କି ପିଠାପଣା ହେମିତି ହବନି ଠାକୁରଙ୍କୁ ଟିକେ ଫଳମୂଳ କିଛି ଛେନା କଦଳୀ କି ସେଉ ଏମିତି ଭୋଗ ଦିଆଯାଏ ମୁରୁଜରେ ଟିକେ ପଡିକି ଖାଲି ଫଟ ଆଉ ଗୁଆ ଟିକେ ପୂଜା ହବ। ଅଷ୍ଟମୀ ପରେ ଯେତେ ପାଳି ଗୁରୁବାର ପଡିବ ପ୍ରତ୍ୟେକ ଗୁରୁବାର ଦିନ ହଁ ପୂଜା ତା ଭିତରେ ତ ଧାନ ମିଳିବା ଟିକେ ସମ୍ଭବର ହୁଏନି ଯୋଉ ପାଳି ଧାନ ମିଳିବ ସେଇପାଳି ମାଣ ସେର ବସେ ବସିବ। କିନ୍ତୁ ପ୍ରତ୍ୟେକ ପାଳି ମାଆଙ୍କର ଯୋଉ ଯୋଉ ରୁଚି ବୋଲେ ପସନ୍ଦ ଯୋଉ ଯୋଉ ଜିନିଷ ଖାଇବା ପ୍ରତ୍ୟେକ ପାଳିରେ କିଛି କିଛି ଗୋଟେ ଜିନିଷ କରିକି ମାଆଙ୍କୁ ଭୋଗ ଲଗାଇକି ତାଙ୍କୁ ଦିଆଯାଏ।
ଆଛା ଆଚ୍ଛା। ଆମର ହ୍ୟାଲୋ। ଆମର ଆମର ଏଠି ଆମର ମୋର ତ ଶାଶୁ ଘର ତ ଆମର ଆକ୍ଚୁଆଲି ମାଣବସା ଟା ଆମେ ତ କେବଳ ଗାଁ ରେ ହିଁ ବସିବ ଆମେ ମୁଁ ମୁଁ ମୋ ମାଣ ଆଣିନି ମୁଁ ହଁ ଖାଲି କଳସ ବସେଇକି ପୂଜା କରେ ଆଉ ଯେତେବେଳେ ଶାଶୁଘରକୁ ଯାଏ ସେଠି ମାଣ ବସା ହୁଏ ନା ସେଠି ନୂଆ ଧାନ ଆସିବ। ଆମ ମାନେ ଜମିରୁ ସେଇଟାକୁ ସେମାନେ ମାଣ କରନ୍ତି। ଆଉ ସୁନ୍ଦରକିରି ଯୋଉ ହଳଦୀ ଟୋକଳିରେ ପିଢା ରଖିକି ମାନେ କଣ କହନ୍ତୀ ତ ଚଉକି ଭଳିଆ କହନ୍ତି ଯୋଟା।
ହଁ ଖଟୁଲି ଖଟୁଲି ହଁ।
ଖଟୁଲି ଭିତରେ ଆମର ଗୋଟେ ଟୋକେଇ ଟୋକେଇ ଭିତରେ ଅ ସବୁ ତାଙ୍କୁ ହଳଦୀରେ ତାଙ୍କୁ ସବୁ ବନା ହୁଏ ମୁ ଛୋଟ ମୁହଁ ଭଳିଆକିରି ବନାହୁଏ। ସେ ତା ଭିତରେ ଧାନ ଥିବ ସେ ଆମ ବିଲର ଯୋଉ ଜମିର ଧାନ ନୂଆ ଧାନ।
ହୁଁ।
ତା ଖୋଦଡା ନା କଣ ଏମିତି ଥାଏ। ସେଇଟାକୁ ପୂଜା କରା ପୁରା ରୀତି ରିବାଜ ରେ ବୋହୁତ କଷ୍ଟ ହବ ରା ସବୁଟୁ କଷ୍ଟ ଲାଗେ ମା ମାଣବସା ଗୁରୁବାର ଶୀତ ଦିନ ପଡେ ଆଉ ଆମକୁ ଉଠିବାକୁ ପଡେ ରାତି ଚାରିଟାରୁ।
ହଁ ଆମର
ସବୁ ଦିନ ଆ ତା ପୂର୍ବ ଦିନ ରା ଏଗାରଟା ଯାଇକି ବସିକି ଚିତା ପକା ସବୁଆଡେ ବାହାରେ ଘରେ ଠାକୁର ଘରେ ରୋଷେଇ ଘରେ ବା ସବୁ ଶୋଇବା ଘରେେ ଦୁଆର ମୁହଁରେ ପକାଅ। ସକାଳୁ ଉଠ ଆଗେ ଛେନା ପକା ଦିଅ ପୁଣି ପୁରା ବହି ଆମେ ପୁରା ପଢୁ। ତାପରେ ବହି ପଢିଲା ପରେ ଶୀତ ଲାଗୁଥିବ ଥରି ଥରି ବହି ପଢିବୁ। ବୋହୁତ ବଢିଆ ଲାଗେ ବୋହୁତ ବଢିଆ ଲାଗେ ଆ ତାପରେ ତ ଚାଲିଲା ରୋଶେଇ ତାପରେ ମୋ ପିଠା ସବୁ ପାଣିରେ ଅଲଗା ଅଲଗା
ହଁ।
ଅଲଗା ଅଲଗା ଭୋଗ କେତେବେଳେ କୋଉଠି ଦହି ପଖଡା ଦିଆ ହେଲାଣି ତ କେତେବେଳେ ଭାତ ଡାଲମା ଶାଗ ଭଜା ଖିରି। ଶାଗ ମାନେ ମଧ୍ୟାହ୍ନ ସମୟରେ। ଆଉ କେତେବେଳେ ସୁଜି ମଣ୍ଡା ଆଉ ଏମିତି ସବୁ ଆଉ। ତଥାପି ପାଳି ହୁଏ ପୁରା ଆଉ ଏଥିରେ ଲକ୍ଷ୍ମୀ ମା ଲକ୍ଷ୍ମୀ ଖୁସି ହୁଅନ୍ତି। ମା ଲକ୍ଷ୍ମୀ ଏ ତ ଏଇ ଏଇ ପୂଜା ତ ମାନେ ସମସ୍ତ ସମଙ୍କ ପାଇଁ କି ରଖିଚନ୍ତି ଏ ପୂଜା ଧନୀ ଧନୀ ଗରିବ କେଳା କେଲୁଣି ସମସ୍ତେ ପୂଜା କରିପାରିବେ।
ସମସ୍ତେ ଏଇ ପୂଜା କରିପାରିବେ କିନ୍ତୁ ମାଆଙ୍କର ନୀତି ନିୟମ ରେ ଆମେ ପୂଜା କରିବାରଅଛି ମାଆଙ୍କର ଯୋଉ ଜିନିଷଟା ବାରଣ ଥାଏ। ଏ ଜିନଜଟା କରିବା କଥା ନୁହଁ ଆମେ ଯଦି ସେ ଜିନିଷଟା କରିବା ମା ଆସୁଥୁଲେ ବି ମାଆ ବା ଟରୁ ଫେରି ଯାଉଚନ୍ତି କିନ୍ତୁ ଏବେ ତ ସମସ୍ତେ ବୁଝି ସାରିଲେଣି ମାଆଙ୍କର ଜିନିଷ କେମତି ନୀତି ନିୟମରେ ସବୁ କରିବାକୁ ପଡେ। ଘର ଦ୍ୱାର ସବୁ ପୋଛା ଧୁଆ ଗୁରୁବାର ଯୋଉ ଜିନଷଟା ବାରଣ ଥାଏ ସେ ଜିନଷଟା କରିବାଟା ଠିକ୍ ନୁହଁ। ଆଉ ଆଉ ତ ଧୁଆ ପୋଛା ସବୁ ମାନେ ନି ନିଟ୍ ଆଣ୍ଡ କ୍ଲିନ୍ କରିବ ପୁରା ପରିଷ୍କାର ସହ ସ୍ୱଚ୍ଛତା ସହିତ କରିବ ଝୋଟି ବି ପୁରା ଅ ଭଲସେ ପକେଇବ। ଅ ସବୁମାନେ ଦେଖି ଚାହିଁକି ସବୁ ପରିଷ୍କାର ସହିତ କଲେ ମାଆ ସନ୍ତୁଷ୍ଟ ହୋଇକି ଆବିର୍ଭାବ ହୁଅନ୍ତି। ଆଜିକାଲି ତ ଲୋକମାନେ ପୁରା ମୋବାଇଲରେ ତ ପୁରା ବ୍ୟସ୍ତ ରହିଲେଣିି ଖାଲି ଟାଟସ୍ କେମତି ପକେଇବୁ ଭିଡିଓ କେମତି କରିବୁ। ଏମତି କି କରିବା ପାଇଁ ବେଶୀ ଇଏ କରୁଚନ୍ତି ଆଉ ଆପଣଙ୍କ ଆଡେ ହେମତି ଅଛି ନା?
ନାଇଁ ଏଇ ଯୋଉ ଷ୍ଟାଟସ୍ ତ ମୁଁ ପକାଏ ଷ୍ଟାଟସ୍ ପକେଇଲେ କିଛି ଖରାପ ନୁହେଁ ଗୋଟେ ମାନେ ଯାଇ ଶିଖିବେ ସମସ୍ତେ କେମିତି କଣ। ସେଟା ନାଇଁ ଯେ ମେନ୍ କଥା ହୋଉଚି ଆମର ଅଁ ଠା ମାଆ ଲକ୍ଷ୍ମୀ କହିଚନ୍ତି ଆପଣ ସଦାଚାର ଯେତେ ରହିବ ସେ ଘରେ ଲକ୍ଷ୍ମୀ ଆସନ୍ତି। ସଦାଚର ମାନେ କଣ ମାନେ ରୋଷେଇ ଘରଟାକୁ ପରିଷ୍କାର ରଖିବ। ବାସନ ଗୁଡା ଅଇଁଠା ବାସନ ପକେଇକି ରଖିବନି। ଆଉ ସବୁବେଳେ ମାଜିଦୋଉଥୁବ। ଆଉ ଝାଡୁ ଦୁଇ ଟାଇମ ସକାଳ ସନ୍ଧ୍ୟା କରିବ। ଘରେ ବେଶୀ ଝଗଡା କରିବନି। ଏସବୁ ଜିନିଷ ମାଆ ସେ ବେଶୀ ଖୁସି ହୁଅନ୍ତି।
ହୁଁ ଆଁହଁ ଘରେ ହୁଁ।
ସନ୍ଧ୍ୟା ବେଳେ ସ୍ତ୍ରୀଲୋକ ଶୋଇବାନି।
ହଁ ଆଜିକାଲି ତ ଆଜିକାଲି ଏସବୁ ମାନୁଚନ୍ତି କିଛି ଲୋକ କିଛି ଲୋକ ଅମାନ୍ୟ ହେଇକି କରୁଚନ୍ତି ବୋଲି ବୋହୁତ ଅସୁବିଧାରେ ପଡୁଚନ୍ତି ତ ଥାପି ବୁଝି ପାରୁନାହାନ୍ତି।
ହୁଁ ମାଣବସା ବହିରେ ତ ଏତେ ଲେଖା ହେଇଚି ହାଟ ଭଣ୍ଡାର ଲାଗେ ଶୁଣିବାକୁ।
ହୁଁ ବହି ବହିଟା ପୁରା ପଢିବା ପୁରା ଘଣ୍ଟାଟେ ଲାଗୁଚି।
ଆଜ୍ଞା।
ହଁ ପୁରା ଘଣ୍ଟେ ବହିଟା ନସ ସମ୍ପୂର୍ଣ୍ଣ ନ କଲେ ବି ଠାକୁରଙ୍କୁ ଯୋଉ ଦିହିପରେ ଆମେ ଯୋଉ ଭୋ ଗ ଦିଆଯାଏ ଭୋଗ ଦେଇ ହୁଏନି।
ଓହୋ।
ଏ ଆମର ଯେମତି ଭୋଗ ଲା କଣ କହିଲା କୁହ।
ନାଇଁ ତାପରେ ଆମର ଏଇ ଯୋଉ ଆମେ କଣ କରିବା ସକାଳୁ ଉଁ ଉଠିକି ଉଠି ଭୋରୁ ଉଠିବ ଉଁ ଠାକୁରଙ୍କ ପାଖରେ ପ୍ରଣାମ କରିକି ଉଁ ଯାହା ମନରେ ଥିବ କହିକି ଠାକୁରଙ୍କୁ ଜଣେଇକି ଗାଧେଇକି ଭୋରୁ ପୂ ପୂଜା କରିବା କଥା ସ ବର୍ଷ ସାରା। ମାନେ ଛଅଟା ଭିତରେ ପୂଜା ସାରିବା ଦରକାର କାରଣ ସ୍ ସେଇ ସମୟରେ ସୂର୍ଯ୍ୟଙ୍କୁ ପାଣି ଦେଲେ ସୂର୍ଯ୍ୟ ବି ଗ୍ରହଣ କରନ୍ତି। ଆ ସେ ସବୁ ଜିନଷ ମାନିଲେ ଯିଏ ମାନୁଥିବ ବର୍ଷା ସାରା ତାକୁ ଆଉ ମାଣବସା ଗୁରୁବାର ବି ଭଲ ଲାଗିବ କରିବାକୁ।
ହଁ ଯିଏ ନ ମାନିବ ଯିଏ ନକିବ ଆଉ ତାର ଅସୁବିଧା ତ ହେଟା ନିହାନ୍ତି କିନ୍ତୁ ଆମେ ସ୍ଵ ଚ୍ଛତା ତା ପରିଷ୍କାର କଲେ ଆମ ମନଟାକୁ ବି ଶାନ୍ତି ଲାଗେ ଆମକୁ ଟିକେ ବୋହୁତ ଭଲ ବି ଲାଗେ। ଏ ମାଆଙ୍କର ପୂଜା ଅର୍ଚ୍ଚନା କଲେ ଘର ତ କେ ତେ ମାଆଙ୍କ ନାଁରେ ତମେ ଯାହୋଉ ପ୍ରସାଦଟେ ଗୋଟେ କରି ଥିବ ସେ ଭାରି ବାହାରେ ସ୍ଵାଦିଷ୍ଟ ଲାଗେ ଆଉ ବୋହୁତ ଭଲ ଲାଗେ।
ଆଜ୍ଞା ଆଜ୍ଞା ନା ତାପରେ ଆମର ଓଡିଶାର ଓଡିଶାର ପୂଜା ଏଇଟା ଆମର ସବୁ ଘ ଆମ ଓଡିଶାର ଯେତେକ ନାରୀ ଅଛନ୍ତି ମାନେ ଆମର ହଁ କଣ କହନ୍ତି। ହଁ ଆମର ଯେତେ ବିବାହିତ ନାରୀ ଅଛନ୍ତି। ସମସ୍ତେ ଅଳ୍ପେ ବହୁତ ପାଳନ୍ତି।
ହଁ ଆମ ଓଡିଆଙ୍କର ଏଇଟା ବ ମାନେ ପ୍ରିୟ ବାର ଆମ ଓଡିଆ ଘର ନିହାତି ଏଇଟା କରନ୍ତି। ହଉ ହଉ ଏବେ ରଖୁଚି ପରେ କଥା ଲାଗିବା।
ପରେ ବି ବିଷୟରେ କଥା ହେବା ହଉ ଠିକ୍ ଅଛି ହଉ।